ହଁ।
ହୁଁ। ହାଲୋ।
ଭଏସ ଶୁଣା ଯାଉଛି ତ? ଓକେ, ଓକେ ଠିକ ଅଛି। ଆଉ ବର୍ଷା ସେଆଡେ କେମିତି ହଉଚି?
ହୁଁ, ରାତି ସାରା ହଉଥିଲା। ଏଇକିନା ଛାଡିଚି। ଜଷ୍ଟ ଅଳ୍ପ ଝିପି ଝିପି ପକଉଛି ଆଉ।
ଆଚ୍ଛା ଆଚ୍ଛା। କଣ କରୁଥିଲ? ହଁ, ଏପଟେ ବି ସେଇ ମାନେ କାଲିଠୁ କଣ୍ଟିନିଅସ ଚାଲିଚି। ମାନେ ବନ୍ଦ ହବାର ନାହିଁ ଏଠେ।
ଉଁ, ହୁଁ।
ତମେ କଣ କରୁଥିଲ?
ଏ ଖାଇକି ବସିକି ଗୋଟେ ଭିଡିଓ ଏଡିଟ କ, ହ
ଯାହା ହଉ, ମାନେ ମୁଁ ଆଜି ପଚାରିଲି କଣ କରୁଥିଲ? ତମେ କହିଲ ଯେ ମୁଁ ଖାଲି ବସିଥିଲି ବୋଲି କି। ଯେ କହିଲ ଖାଇକି ଭସିଚି। ଆଚ୍ଛା ଭିଡିଓ ଏଡିଟ୍ କରୁଥିଲ, ନା?
ହଁ।
ମାନେ ଭିଡିଓ ବନେଇଥିଲ କାଲି, ନା ଥିଲା ବ ମାନେ ଏଡିଟ କରଚ?
ବୁଝି ପାଇଲିନି, ଆଉଥରେ କହିବ।
ମାନେ ଭିଡିଓ ଅଲରେଡି ଥିଲା ତମେ ବନେଇକି ରଖିଥିଲ ନା କାଲି ବନେଇକି ଆଜି ଏଡିଟ୍ କରୁଚ।
ନା ଥିଲା ଆଗରୁ ତାକୁ ଏଡିଟ କରୁଥିଲି।
ଆଚଛା, ଆଚଛା। ଆଉ କଣ ଖାଇଚ?
ଖାଇଚି ବରା, ଇଟିଲି, ତରକାରୀ ଆଉ।
ବାଓ, ସେମ ସେମ।
ଆଉ ତମେ କଣ କରୁଥିଲ?
ଗାହା ମୁଁ କିଛି ନାଇଁ, କଥା ହଉଥିଲି ବସିକି ଆଉ କଣ କରିବି।
ହୁଁ ହୁଁ।
ଖାଲି କୋଉ କୋଉ କଲେଜ ପକେଇବେ। କୋଉ କୋଉ କଲେଜ ପକେଇବେନି।
ହୁଁ। ତମର ଇଚ୍ଛା ହଉଚି କଉଠୁ
ଘରେ ସମସ୍ତେ କଣ କରୁଚନ୍ତି? ଇଚ୍ଛା ତ ଅଛି ଅ ଗୋଟେ ଅଛି ରମା ଦେବୀ, ଉତ୍କଳ ଆଉ ରେଭେନ୍ସା।
ତିନଟା ହିଁ ବି
ଆଉ ଆଉ ତ ଆଉ ଅଛି ଏଫ ଏମ ୟୁନିଭର୍ସିଟି ଗୋଟେ ସେଇଟା ବି ଇଚ୍ଛା ଅଛି। ଦେଖାଯାଉ କୋଉଠି କଣ ଆସୁଛି।
ହୁଁ ହେଇଯିବ ଭଲ କଲେଜରେ।
ହୁଁ ମାନେ ତମେ ଆଗରୁ ଜାଣି ଦଉଛ ନା?
ଆଉ ଭଲ ପଢା ପିଲା ହେଇଯିବନି କଣ ହେଇଚିକି?
ହ ଆଚ୍ଛା ଆଛା। ନା ନା ରେଭେନ୍ସଟା ମାନେ ବହୁତ ବହୁତ ଅଧିକା କଟଅଫ ନେଇଯାଉଛି ହୁଁ।
ଯାହାହେଉ।
ମାନେ ପାଠ ପଢା ତ ଏତେ ନାହିଁ ମତେ ଯାହା ମାନେ ମୁଁ ଯାହା ଜି ଟିକେ ଜାଣୁଛେ ମାନେ ଶୁଣୁଛି। ସମସ୍ତଙ୍କ ପାଖରୁ ଖାଲି କ୍ୟାମ୍ପସ କ୍ଲାସ ରୁମ ସେଗୁଡାକ ସବୁ ଭଲ ଭଲ ଅଛି ପ୍ଲେସମେଣ୍ଟ ଭଲ ଅଛି। ଅଦରୱାଇଜ ମାନେ ଆଗରୁ ଯେମତି ପଢା ପଢି ଥିଲା। ସେଇଭଳିଆ ଅଭି ଆଉ ନାହିଁ ଏତେ।
ନା ଆମେ ଯାଉଥିଲୁ ଖାଲି ରେଭେନ୍ସାରେ ଏଗ୍ଜାମ୍ ଦବାକୁ ପ୍ଲସ୍ ଟୁ ବେଳେ।
ଓହୋ ମାନେ ସେଇଠି ତମର ସେଣ୍ଟର ପଡିଥିଲା।
ହଁ।
କାହିଁ ତମର ମାନେ ତମ କଲେଜରେ ପଡୁନଥିଲା କି?
ହଁ ମୋର ପ୍ରାଇଭେଟ ଟା ଥିଲା ନା ସେଥିପାଇଁ।
ଓହୋ ଆଚ୍ଛା ଆଚ୍ଛା। ହେଲେ ତମେ ମାନେ ସବୁ ସବୁ ସାଙ୍ଗ ମାନଙ୍କର ସେଇ ରେଭେନ୍ସା ସାରେ ହେଇଥିଲା।
ହୁଁ ସମସ୍ତେ ରେଭେନ୍ସା। ରେଭେନ୍ସାରେ ମୋ ସ୍କୁଲ ସାଙ୍ଗ ବି ପଢୁଥିଲେ ଏବେ ବି ପଢୁଛନ୍ତି ପ୍ଲସ୍ ଥ୍ରୀ ସରିଥିବ ଏଇ ବର୍ଷ ତାଙ୍କର।
ଆଚ୍ଛା ଆଚ୍ଛା।
ଉତ୍କଳରେ ବି ମୋ ସାଙ୍ଗ ପଢ଼ୁଛନ୍ତି ଆଉ ରମାଦେବୀରେ କେହି ନାହାନ୍ତି ବୋଧେ ବି ଜେ ପିରେ ଅଛନ୍ତି।
ହଁ ବିଜେପି ଟା ଭଲ କଲେଜ୍।
ଖାଲି ଗଣ୍ଡଗୋଳିଆ କଲେଜ୍ ଟା ଆଉ।
ହଁ ସେଇଟା ଠିକ୍ କଥା ଯାହାବି ହେଲେ ଭୁବନେଶ୍ଵର ଏରିଆ ନା। ହୁଁ ଉତ୍କଳରେ ଆଗରୁ ଏତେ ମାନେ ଗଣ୍ଡଗୋଳ ହଉନଥିଲା କିନ୍ତୁ ଏବେ କିଛିଟା ନ୍ୟୁଜ୍ ଆସୁଚି।
ମୋ ସାଙ୍ଗପା ହେଟି ପଢ଼ୁଛି ସେ ପ୍ଲସ୍ ଟୁରେ ପୁରା ମାନେ ମାନେ ଖାଲି ପାଠ ପଢ଼ା ହଁ ଏମିତି ଜାଡୁ ସାଡୁ ଗପିବ ଗପିବ ଏମିତି ହଉଥିବ ଏଇକିନା ସିଏ ସେ ଟି ପାଠ ପଢି ପୁରା ଗୋଟା ହେଇଗଲାଣି ପୁରା ନେତା ଭଳିଆ ଗୋଟେ।
ଉତ୍କଳରେ।
ହଁ।
ଓହୋ ତାଙ୍କର ବି ବୋଧେ ବହୁତ ବଡ଼ କ୍ୟାମ୍ପସ ନା।
ହୁଁ ମୁଁ ଯାଇଥିଲି ଦବାକୁ ହେଠିକି ଇ ଏଜାମ୍ ଯୋଉ ଏ ଆଇ ପଢଥାନ୍ତି। ହଁ ଏମ ଟେକ୍ କରିଥାନ୍ତି ଏମ ଟେ ନୁହଁ ତ ଏମ୍ ସି ଏ କରିଥାନ୍ତି। ପ୍ଲସ୍ ଟୁ ପରେ ଯାଇଥିଲି ହେଠି ଏଗ୍ଜାମ୍ ଦବାକୁ ହେଲାନି କିନ୍ତୁ ମୋର। ତାପରେ ଏଠି ବି ଟେକ୍ ହେଇଗଲା ଆଉ।
ଆଛା ଆଛା ମାନେ ଭଲ କ୍ୟାମ୍ପସ ଟା ରେଭେନ୍ସା ଭଳିଆ।
ହୁଁ ହୁଁ। ରେଭେନ୍ସା ମୁଁ ରେଭେନ୍ସା ଖାଲି ଏଗ୍ଜାମ୍ ଦେଇଚି ପୁରା ଭୁଲ୍ ମାନେ ଭିତରେ ପ ମାନେ କ୍ୟାମ୍ପସ ବୁଲିନି କିନ୍ତୁ ଉତ୍କଳରେ ବୁଲିଛି ବହୁତ ବଡ଼ କ୍ୟାମ୍ପସ ଟା। ଏବେ ସବୁ ଡିପାର୍ଟମେଣ୍ଟ ଖାଲି ପାଟ୍ ପାଟ୍ ହେଇକି ଅଛି ଆଉ ମାନେ ଯେମିତି ଘର ଦୋତାଲା ଘର ସେମତି ସବୁଠି
ହଁ ହଁ ହଁ ଓହୋ ଆଚ୍ଛା।
ଭିତରେ ଖାଲି ଜଙ୍ଗଲ ଆଉ।
ହା ହୁ ହୁ ହୁ ରମା ଦେବୀକୁୁ କେବେ ଯାଇନ।
ନା ନା ଖାଲି ବାହାର ଗେଟ୍ ଆଡ଼ୁ ଦେଖିଛି ଥରେ ଦେଖିଛି ଗଲାବଳେ ସେତିକି।
ମାନେ ଗେଟ୍ ଟା ତାଙ୍କର ଭଲ ନା।
ହଁ ଗେଟ୍ ତ ବଡ ଗେଟ୍ ଟା।
ଆଚ୍ଛା ଆଚ୍ଛା। ଭିତରଟା ବି ବୋଧେ ମେ ବି ଭଲ ହେଇଥିବ କି କଣ। ଆଚ୍ଛା ଆଚ୍ଛା। ଯାହା ହଉ ଭଲ।
ମାନେ ତମେ ତମର ଏମ୍ ସି କରିବାର ବି ଇଛା ଥିଲା ବିଟେକ୍ କରିବାର ବି ଇଚ୍ଛା ଥିଲା। ସେଇଟା ହେଲାନି।
ନା ନାଇଁ ମ ଏମ୍ ସି ପାଇଁ ମୋ ଭାଇ କହୁଥିଲା କରିବା ପାଇଁ।
ଆଚ୍ଛା।
ସେଥିପାଇଁ ଆଉ
ଏଜାମ୍ ଦେଲା ହେଲାନି।
ନା ହେଲାନି। ସେଠି ପୁଣି ଟି ଟିକେ ରାଜନୀତି ବି ଚାଲେ କାହିଁକିନା ସେଠୁ ପାସ ଆଉଟ୍ ହେଇଥିବା ପିଲାଙ୍କ ଚିହ୍ନା ଥିଲା ନା ମୋର ଦି ଜଣ ପାସ ଆଉଟ୍ ପିଲା ହେଉଟୁଥିଲେ ରାଜନୀତି ବି ହୁଏ ଆଉ ପଇସା ଫଇସା ବି ଟିକେ ଦେଖା ଦେଖି ହୁଏ ଆଉ କାଷ୍ଟ୍ ବି ଦେଖ ଯୋଗ ବି ଦେଖନ୍ତି ନା ହୁଁ ମୁଁ କଥା ହେଇଥିଲି ସେତେବେଳେ କହୁଥିଲେ କି କୋଡିଏ ହଜାର ଦବା ପାଇଁ।
ଏମ୍ ସିଏ ପାଇଁ?
ରେ ଉଁ ହୁଁ ହୁଁ।
ଆଚ୍ଛା।
ସେଇଟା ତାଙ୍କ ହାତରେ ନା ଏଟା ଅନଲାଇନ କାଉସଂ ହୁଏନି ଟୋଟାଲି ପୁରା ସବୁ କିସ
ଓହୋ ଆଚ୍ଛା ଆଛା। ବାଟ୍ ପିଜି ଟା ବୋଧେ ଅନଲାଇନ୍ ହିଁ ହବ?
ହୁଁ ଏବେ ତ ସବୁ କିଛି ଅନଲାଇନ ହେଲାଣି।
ହଁ ହଁ। ତାହେଲେ ଉତ୍କଳ ରେ ଏମିତି କିଛି ଚାଲିଛି ମୁଁ ବି ଜାଣିନଥିଲି ଭଲ ହେଲା ଜଣେଇଦେଲ। ବିଜେ ବିଜେପିରେ ବି ତମ ସାଙ୍ଗମାନେ ଅଛନ୍ତି?
ବିଜେପିରେ ତିନିଟା ସାଙ୍ଗ ପଢୁଛନ୍ତି।
ମାନେ ପ୍ଲାସ୍ ଥ୍ରୀ କରୁଥିଲେ?
ହଁ ହଁ ଏଇ ବର୍ଷ ଲାଷ୍ଟ୍ ଇୟର। ସରିଯାଇଥିବ ସରିଥିବ କି ଥିବ କେଣେ ବୋଧେ ଡ୍ରପ୍ ଆଉଟ୍ ନେଇଥିଲେ ସବୁ ଜଣ
ଓହୋ ଡ୍ରପ ଆଉଟ୍ କଣ ପାଇଁ ନିଟ୍ ଆଉ ଯେଇ ପାଇଁ?
ନା ନା ନିଟ୍ ପାଇଁ ସବୁ ନେଇଥିଲେ।
ଓ ହୋ ମାନେ କାହାର ନିଟ୍ ହେଲାନି? ଆଛା ଆଚ୍ଛା ତାହଲେ ଭଲ। ଆଛା ଆଚ୍ଛା ଆଉ? ସେୟା ଭାବୁ ଥିଲି ଯେ ଉତ୍କଳଟାକା କାହିଁକି ନା ମୋର ବି ଜଣେ ରିଲେଟିଭ୍ ସେ ଉତ୍କଳରେ ପି ଏଚଡି ନା ପିଜି ବୋଧେ କରୁଚନ୍ତି ତାଙ୍କ କ୍ୟାମ୍ପସ ଟା ମୁଁ ଦେଖିଲି ଯେ ବହୁତ ବଡ ତ ମୁଁ ଦେଖ ମାନେ ତାଙ୍କର କଟ୍ ଅଫ୍ ବି ବହୁତ ହାଏ ଯାଏ ରେଭନ୍ସ
ହୁଁ ହୁଁ।
ତ ମୁଁ ଭାବିଲି ସେଇଠି ପ ପକେଇ ବି ଦେଖିଲା ବେଳ ଏମିତି ଗଣ୍ଡଗୋଳ ହଉଛି କିଏ ସେଠି ପକେଇବ ପକେଇ ଦେଇଥିବା ଯଦି ଆସିବ ତ ଭଲ ନହେଲେ ନାଇଁ ଆଉ।
ନିଜ ବାଟରେ ନିଜେ ରହିଲେ ଭଲ ଗଣ୍ଡଗୋଳ ହେଲେ ସେ କୁ ସେଥିରେ ହିଁ ହୁଅନ୍ତି ନହେଲେ କାର ଅ ପ୍ରେମ ଯଦି ଥିବ ସେମିତି ଗଣ୍ଡଗୋଳ ଆଉ
ହଁ ହଁ। ଗଣ୍ଡଗୋଳ ମାନେ କଣ ନେଇକି ପଢାପଢି ନେଇକି ବୋଧେ ହୁଏ କି କଣ?
ମୁଁ ବି ଜାଣିନି ମୋ ସାଙ୍ଗ ସହିତ କଥା ହେଲେ ହବ କିନ୍ତୁ ହୁଏ କିନ୍ତୁ ଗଣ୍ଡଗୋଳ।
ଆଚ୍ଛା।
ତାଙ୍କର ମଝିରେ ହଷ୍ଟେଲ୍ ଫଷ୍ଟେଲ୍ ପୁରା ଚେକ୍ ଫେକ୍ ହୁଏ ପୁରା ମଦ ଫଦ ବୋତଲ ପ୍ରବଳ ଭାଆରେ ଫୁଣି ହଷ୍ଟେଲରେ କିଛି ଦିନ ହୁଁ ସେଇ ବର୍ଷ ସେଇ ସେଇ ଟାଇମରେ ମୋର ସିନିୟର ପଢୁଥିଲେ ସେଇଠି।
ଆଜ୍ଞା ମାନେ ଡରିକି ଘରେ ଆସିକି ରହିଲେ
ନା ନା ହଷ୍ଟେଲ ବନ୍ଦ ହେଇଗଲା ନା କିଛି ନିୟୁଜ ଫିଉଜ ପୁରା ଭାଇରାଲ ହେଲା।
ହୁଁ ହୁଁ। ହଁ ମୁଁ ସେତିକି ବେଳେ ହିଁ ନ୍ୟୁଜରେ ଦେଖଥିଲି ମାନେ ଉତ୍କଳ ୟୁନିଭର୍ସିଟି ଏମତି ଭାଇରାଲ ହଉଚି ବୋଲି।
ସବୁ ଆମ କଲେଜରେ ବି ସେଇଆା କିନ୍ତୁ ଏଇୟା କି ନୁଜ୍ ବାଲା ଯାଉନାହାନ୍ତି ଆଉ।
ଓ ଆଛା ଆଛା। ଭଲ ଆଉ। ରାଭେନ୍ସା ରେ ବୋଧେ ମାନେ ମେ ବି ଗଣ୍ଡଗୋଳ ହୁଏ କିନ୍ତୁ କିଛି ଜଣା ପଡେନି କି କଣ?
ହୁଁ ସେୟା ହଉଥିବ ମୁଁ ଏ ବିଷୟରେ ଏତେ ଜାଣିନି ପଢୁଛନ୍ତି ବାସ ସାଙ୍ଗ ଦିଟା ଆଉ ଏତିକି
ଖାଲି ଏକ୍ଜାମ ଦେବାକୁ ସେଣ୍ଟର ପଡିଥିଲା ଏକ୍ଜାମ ଦେବାକୁ ପଳେଇ ଆସିଲା ଆଉ।
ଆଇଲୁ ଏତିକି କାମ
ମାନେ ତାଙ୍କର ବି ମାନେ କ୍ୟାମ୍ପସ ଟା ବହୁତ ବଡ ତାଙ୍କର ବି ସେମିତି ମାନେ ଉତ୍କଳରେ ଯେମତି ଡିପାର୍ଟମେଣ୍ଟ ଅଲଗା ଅଲଗା ହେଇକି ଅଛି ଏଠି ବି ସେମିତି ରେଭେନ୍ସା ଡିପାର୍ଟମେଣ୍ଟ ଅଲଗା ଅଲଗା ହେଇକି ଅଛି।
ହୁଁ ହୁଁ। କିନ୍ତୁ କ୍ଲାସ ରୁମା ବହୁତ ବଡ ବଡ ଗୁରା
କେଉଠି ମାନେ ରେଭେନ୍ସା ରେ? ହଁ ତାଙ୍କର ତ ଗୋଟେ ଏ ସେ ଯୋଉ ସେଭେନ ପିଲାର ପାଖରେ କିଛି ଗୋଟେ ଅଛି ଅଡିଟ ଟୋରିୟମ ଭଳିଆ ସେଇଟା ତ ବହୁତ ହି ବଡ।
ହୁଁ ହୁଁ।
ସେଇ ଭିତରକୁ କେବେ ଯାଇଚ ନା ଯାଇନ?
ନାଇଁ ସେଇ ଏକ୍ଜାମ ଦେଇଛି ଯେତିକି ସେତିକି ନହେଲେ ଆଉ କେବେ ଯାଇନି।
ଓ ଆଚ୍ଛା ଆ ହଁ ନା ନା ମୁଁ ଥରେ ଦେଖିଥିଲି ତାଙ୍କର ସେ ଅଡିଟୋରିୟମଟା ମାନେ ବହୁତି ବଡ। ୟେ ରେଭେନ୍ସା ୟୁନିଭରସିଟି ଆଗରୁ ଠିକ୍ ଠାକ୍ ଥେଲା ଏବେ କିନ୍ତୁ ମାନେ ବହୁତ ଚେଞ୍ଜ। ମାନେ ପୁରା ଚେଞ୍ଜ ଟାଇପର ହେଇଗଲାଣି।
ନାଇଁ କଇଆରେ
ଏହା ହଁ ମାନେ ପିଲାମାନେ ତ ସେମିତି ପଢାପଢି ତ ଠିକ୍ ଠାକ୍ କରୁଛନ୍ତି କିନ୍ତୁ ଷ୍ଟିଲ୍ ଏମିତି କେବେ ମଝିରେ ମଝିରେ ମାନେ ଝାମେଲାଝାଟି ହେଇଯାଏ ଆଉ।
ହଁ ବ ଛୁଆ ସେଇଆ
ହଁ ସେଇଆ ପୁରା ନାଇନଟିଜର ପିଲାମାନେ ନା ସେଥିପାଇଁ କେହି କାହାକୁ ମାନନ୍ତିନି।
ହୁଁ। ହଉ ଆଉ।
ହଉ ହଉ ତାହେଲେ ମୁଁ ରଖୁଚି?